ହଁ କୁହନ୍ତୁ।
ହ ତମ ପଟେ ଏନା ବର୍ଷା ଫର୍ଷା ଉଠେଇଛି କି?
ନାଇଁ ନାଇଁ।
ଆଉ ପାଗ ନର୍ମାଲ ଅଛିଇ ହଁ। ଆଉ କଣ କେମିତି ତମର ଦୋଳି ସବୁ ସେଲିବ୍ରେଟ କଲ?
ଦୋଳି?
ହଁ ମାନେ ର ର ରଜ।
ହୁଁ
ହଁ ଏ ମସ୍ତ ଯୋଉ ମସ୍ତକ ହେବା। ତ ସ ଦିନ ପୂର୍ବରୁ ମୁ ସ ଗୋଟେ। ମିଟିଂରେ କଥା ହେଲେ କଣ? ଦୋଳି ପଡିଥିଲା ଚପ୍ର ଦୋଳି ପଡିଥିଲା ରାମ ଦୋଳି ପଡିଥିଲା ଆଉ। ବଜାରରେ ଯୋଉ ଜଣିଷବୁ ଆସେ ସେ ଯୋଉ ଜମ୍ପିଙ୍ଗ ଦୋଳି ଆଉ ବେଲୁନ ସବୁ।
ତମ ପଟ ଦୋଳି ତ ତମ ଫଙ୍କସନ ତ ଭଲ ହେଇଛି। ଚ୍ଛି ଆଉ ଆ ଆମ ପଟେ ଆମର ଆମର ତ ଦଇ ପୂର୍ବ ଦିନେ ତ ସବୁ ପ୍ରସ୍ତୁତି ଦୋଳିର ହବ। ମାନେ ଦୋଳି ଦିନେ ଥିବ ଆମର ସବୁ ପ୍ରକାର ପ୍ରସ୍ତୁତି ଚାଲିବ ଉ। ସାଜସଜ୍ଜା। ବି ଫୁଲ ଫୁଲ ସବୁ ସଂଗ୍ରହ କରିକି ତାକୁ ମାଳା କରିକି। ସବୁ ମାନେ ଦୋଳି ଟାକୁ ସଜେଇବେ ସେ ବଡ ବିରାଟ ବ ବିରାଟ ବରଗଛ ସିଏ ବରଗଛ ପ୍ରାୟ କୋଡ଼ିଏ ତିରିଶ ବର୍ଷର ବରଗଛ ହବ। ସେଥିରେ ଦିଟା ବାଉଁଶ ବନ୍ଧା ହବ ତା ଦେହରେ ପଟା ଦିଆହବ ପଟାରେ କ୍ଷୀଲ ଦିଆହବ। ସେଇ ପ୍ରକାର ଦୋଳି ହବ ମାନେ ସେଇଟା ମାନେ ଦୌଡ଼ା ଦୋଳି ଅପେକ୍ଷା ଦୌଡ଼ି ଅପେକ୍ଷା ବାଉଁଶ ଟା ଟିକେ ସୁରକ୍ଷିତ ମାନେ ହାତ ଆଉ କାଟିବନି ବାଉଁଶ ଟା ଥିବ ପ୍ଲେନ୍ ଥିବ। ସେଇଠି ଦୋଳିଟା ସଜା ହେଇଥିବ ତାପରେ ସେ ମାନେ ସଖାଳୁ ତା ପୂର୍ବୁ ଦ ପ୍ରଥମ ଦୋଳି ଦିନ ସଖାଳୁ ଉଠିକିନା ସେ ଦୋଳି ପାଖକୁ ସେ ଯିବେ ଯିବେ ଦୋଳିଟା ପ୍ରଥମେ ପୂଜା ହବ ତାପରେ ହୁଁ ପୂଜା ହେଇସାରିବା ପୂଜା ହେଇସାରିଲା ପରେ ଯିଏ ଚଢ଼ିବା କଥା ଚଢ଼ିବା ବେଶୀ ତ ଝିଅ ବୋଉ ଖେଳନ୍ତି ଆଉ ପୁଅ ତ ନାହିଁ ସେଠିକି ଛାଡ଼ିବେନି ପୁଅ ପିଲାଙ୍କୁ ତ ସେଟିକି ଆଲାଉ କରିବାକୁ ନାହିଁ ତମେ ଏଠି ଖେଳିପାରିବନି। ଆଉ ସେମାନେ ଖେଳନ୍ତିନି ଯାହାହେଲେ ଝିଅ ସେମାନେ ରାତିରେ ଖେଳନ୍ତି କିମ୍ବେଳକୁ ଆସିକି ତାହେଲେ ଖରାବେଳ ଟାଇମ ରେ ସେଇ ଟାଇମ ଟା ପୁଅ ପିଲା ବସିକି ତା ଖେଳା କରନ୍ତି ଆଉ ଝିଅ ବୋଉଙ୍କ ତ ଦୋଳି ଜାଣିବ ନା। ଆଉ ତାପରେ ତ ପିଠା ପଣା ଗୋଟେ ସାଇଟ୍ ଆମ ପର୍ଯ୍ୟନ୍ତ ପୋଡ଼ ପିଠା ମାନେ ପ୍ରସିଦ୍ଧ ବେଶୀ ଚାଲେ।
ହଁ
ଦି ପ୍ରକାର। ହଁ ଦି ପ୍ରକାର ପୋଡ଼ପିଠା ମାନେ ହବ ଜନ୍ତା ପୋଡ଼ ପିଠା ହବ ବିରିରେ ଗୋଟେ ପୋଡ଼ ପିଠା ତିଆରି ହବ ବିଭିନ୍ନ ପ୍ରକାର ଏ ଯେଉଁ ପଣସକୁ। କରିକି ତାକୁ ମାନେ ଜନ୍ତିକି ସେଥିରେ ବି ଗୋଟେ ପୋଡ଼ ପିଠା ତିଆରି ହେଇପାରିବେ।
ହଁ ସେମତି ବି ହୁଏ। ସେ ସେ ପଣସରେ କେମିତି ହୁଏ।
ମାନେ ପୌଣସ ଟା। ହୁ ଚକଟି ଦେବେ ମାନେ ତା ରସ ଟା ବାହାରୀ ଗଲା ତା ରସ ସେଟାକୁ ମାନେ ନିଆଁରେ ସେଟା ଚୁଲ୍ ହଁ ସେଟା ଚୁଲାରେ ବସା ହବ ମା ନ୍ ବସେ ପଣସ ଟା ରସଟା ଫୁଟିବ ଆଉ ଫୁଟିବା ଫୁଟିବା ତାର ଯେତିକି ମାନେ ଫଟ୍ କିବାବାରେସିଝିଯିବ ସେଟା ସିଝିଗଲେ ତାର ଆଉ କିଛି ଖରାପ କରିବନି ଦେହ ପାଇଁ ତା ଦେହରେ ଖାଲି ଚୁନା ପଡ଼ିବ ଖାଲି ଚୁନା ପଡ଼ିକି ଜନ୍ତା ହବ। ସେଥିରେ ତମେ ହୁଁ ଚାଉଳ କୁଟିକି ଯୋଉ ଚୁନା ଟା କରିଥିବ ନଗଦ ମାନେ ଫାଷ୍ଟ ଯୋଉ ଚୁନା ଟା ନଗଦ ଚୁନା ଟା ଭଲ ମାନେ ବ ଆଉ ଶୁ ଖିଲା ଚୁନାଟା ଯଉଟା ଆମେ ଶୁଖେଇକି ରଖିଦଉଛେ ଗ୍ରାଇଣ୍ଡିଙ୍ଗ କରି ଆମର ଦୋଳିଥିବ ମାସେ ସବୁ ଚୁନା ବିରି ସବୁ କୁଟା ହେଇକି ଶୁଖା ହେଇକି ତାକୁ ଥୁଆଇଗଲା।
ହ
ଆଉ ସେମିତି ଚୁନାଟା କଲୁ ସେ ନଗଦ ଚୁନାଟା ସାଙ୍ଗେ ସାଙ୍ଗେ ଗ୍ରାଇଣ୍ଡିଙ୍ଗ କରିକି କଲେ ସେଇଟା ଟିକେ ଭଲ ସେଠି ପିଠା ଟା ଭଲ ଆସିବ। ଶିଠୁଆ ଆସିବନି ଶୁଖିଲା ରହିବନି ଭଲ ନରମ ନରମ ରହିବ ସେ ପିଠା ଟା। ସେଥିରେ ବିଭିନ୍ନ ପ୍ରକାର କାଜୁ ଖିସମିସି ପଇଡ଼ ଛେନା ଯିଏ ଯାହାକୁ ଯେମିତି ସୁତ ରୁଚି କି ସେଇ ସବୁ
ମାଡାମ୍ ଭଲ ଜିନିଷ ସବୁ ଭଲ ଲାଗେ ଆଉ।
ହଁ ସବୁ ପ୍ରକାର ଜିନିଷ ଆଡ କରିକି ତାକୁ ଗୁଡ଼ ତା ହଉଛି ତାର ମିଠା ରହିବା ଦରକାର ନା। ହ ଆଉ ଉ ଗୁଡ ରହିଥିଲା। ହଁ ଗୁଡର ଚିନି ଅପେକ୍ଷା ଗୁ ଗୁଡର ଟେଷ୍ଟ ଟା ଟିକେ ଅଲଗା ତାର ଫ୍ଲେବର ଟା ବି ଅଲଗା ତାର କଲର୍ ଟା ବି ଅଲଗା ଆସିବ। ଆଉ ସବୁ। ହଁ ସେ ସବୁ ପ୍ରକାର ଜିନିଷ ଆଡ୍ ହେଇକି ତେଜପତ୍ର ହଉଚି ତାର ମେନ୍ ଜିନିଷ ସେଥିରେ ପଡିବ। ଆଉ ସବୁ ପକେଇ ତା ଜନ୍ତୁଣୀ କରିକି ଯିଏ ଚାହିଁବ ପ୍ରେସର କୁକର ଦ୍ଵାରା କରିକି ଚାଇ ପାରିବ। ଯିଏ ନ ଚାହିଁବ ମାନେ ତାକୁ ଚୁ ଉଁ ପତ୍ର ସାହାଯ୍ୟରେ କଦଳୀ ପତ୍ର ସବୁ ଶାଳ ପତ୍ର ହଉ ସାହାଯ୍ୟରେ ତାକୁ ପୋଡି ବିି ପାରିବ। ଆଉ ସ କାଲି ଉଠିବ ତ ହେଇ ରାତିରେ ପୋ ସେ ଯୋ କାମଟା ହେଲେ ସଖାଳୁକୁ ରହିଯିବ ସେ ଥଣ୍ଡା ହେଇଯାଇଥିବ।
ମାନେ କଣ କେତେ ଟାଇମ୍ ରେ ଆଉ ପୋଡା ହୁଏ କି ସେଟା?
ଓଅଡା ପ୍ରାୟେକ ଘଣ୍ଟା ଭିତରେ ହେଇଯାଏ ଯେ ସାଇଜ ନେଇକି।
ହ
ମାନେ ଯିଏ ଏବେ ଅଳ୍ପ ଉମ୍ ମ ଆମେ ସବୁ ହେଲୁ ବଡ଼ ପରିବାର ମାନେ ଯୌଥ ପରିବାର ଆମର ବହୁତ ବଡ଼। ପରିବାର ଫ୍ୟାମିଲି ଆମ ଫ୍ୟାମିଲି ଅନୁସାରେ ଜିନ୍ ଜିନିଷ୍ ଟା ତିଆରି ହବ।
ହଁ।
ପାଞ୍ଚ ଜଣଙ୍କ ପାଇଁ ଯାହାର ଜଣେ ଦି ଜଣ ଜମା ସେମାନେ ଆଉ ଏତେ ବଡ୍ ଟେ କରିକି କଣ କରିବେ? ସେ ତାଙ୍କ ସାଇଜ୍ ଅନୁସାରେ ଖାଇବେ ମାନେ ଟି ଠାର ସାଇଜ୍ ଅନୁସାରେ ଟାଇମ୍ ଦରକାରେ। ସେଇ ଅନୁସାରେ ଟାଇମ୍ ଟା ହବ ତମେ କେତେବେ
ଏ ର ରଜ ମାନେ ପୋଡ ପିଠା ଟା ମେନ୍।
ହଁ। ହଁ ସେଇଟା ମାନେ ସେଇଟା ଗୋଟେ ବିଭିନ୍ନ ଆମ୍ବର କରନ୍ତି ନହେଲେ ଏଇ ଆମର ବୋଇତି କଖାରୁ ପା ପାଚିଲା ବୋଇତି କଖାରୁ ସେଥିରେ ବିି ପିଠା ହବ।
ହ
କଖାରୁ ବି। ହଁ କଖାରୁୁ ରେ ଏମିତି ପିଠା ହବ। ପାଣି କଖାରୁୁରେ ମାନେ ସେ ଯା ମାନେ ମାନେ ବିଭିନ୍ନ ପ୍ରକାର ଆଇ ଜିନିଷରେ ହବ ମାନେ ଯାହାକୁ ଯୋଉଟା ସ୍ଵାଦ ଟା ମାନେ କରିବି ଆଜି ଅଳ୍ପ୍ ହଁ ଯାଇ ଯାଇ ଯୋଉ ଟାଇପ୍ ର ପିଠା ଯିଏ କରିକି ଖୁସି ଗୋଟାଏ ଖୁସି ମହଲ ସମୟ ତ ଯିଏ ଯୋଉ ଟାଇପ ର କରିକି ଖାଇପାରୁଚି।
ଅନ୍ୟ ଟାଇମ୍ ରେ ବି ସେ ପ୍ରକାର ଖର୍ଚ ରଖିଛି।
ନାଇଁ ମାନେ ଗୋଟେ କଥା ଆଉ ରହୁଛି ନା ଯଦ୍ ତମେ ସାଧାରଣ ଆମର କ୍ଷୀର ଚିନି ଟିକେ ଯେଦି କୌଣସି ଠାକୁରଙ୍କ ଉଦ୍ଦେଶ୍ୟରେ ଢାଳିିଦବ ତାର ବାସ୍ ନା ଟା ଆସିବ। ଆମେ ପ୍ରତିଦିନ ଯେଦି କ୍ଷୀର କଦଳୀ ଟା ଚକଡିକି ଖାଉଚେ କିନ୍ତୁ ତାର ସ୍ମେଲ କିଛି ଆସୁନି। କିନ୍ତୁ ସାଧାରଣ ଦାଣ୍ଡରେ ହଉ ଦୁଆରେ ହଉ ଟିକଏ ପଣାଣ୍ଡ ହିସାବରେ ଟିକେ ଠାକୁରଙ୍କୁ ସମର୍ପଣ କରିଦେଲା ମାନେ ସେଥିରେ ଠାକୁରଙ୍କର ଗୋଟେ କିଛି ଥାଏ ଯୋଉଟା କି ଅନୁଭବ ସେଇଥିରୁ ହିଁ ଅନୁଭବ ହୁଏ। କିନ୍ତୁ ତମେ ଦେଖ ଫାଷ୍ଟ୍ ତଏମ ତୁମ ଘରେ କେବେ ବି ଯଦି ପରୀକ୍ଷା କରିଥିବ ଦେଖିବ ଖାଲି କ୍ଷୀର ଚିନି ଟିକେ ଯଦି ତମେ ଢାଇ ଦଉଚ ଠାକ୍ କୁରଙ୍କ ଉଦ୍ଦେଶ୍ୟରେ ପାଣି ଛଡେଇ ଦଉଚ ସେଇଟାରେ ଯୋଉ ବାସନା ଆସିବେ କିନ୍ ଖାଲି କ୍ଷୀର ଯିମତି ଆମେ ଛୁଆକୁ ଦେଇ ଦଉଚେ ନହେଲେ ଅ ଉଁ ଛତୁଆ ଗୋରେ ପକେଇ ଗୋଳେଇ ଖାଉଚେ ତାର କିଛି ସ୍ମେଲ ଆସୁନି।
କିନ୍ତୁ ଠାକ୍ କୁରଙ୍କ ଉଦ୍ଦେଶ୍ୟରେ ସେମି ଦୋଳି ଗୋଟେ ପିଠା ଅଷ୍ଟମ୍ ଅଷ୍ଟମୀ ଗୋଟେ ପରମ୍ପରା ସେଥିରେ ଯୋଉ ଏଣ୍ଡୁରି ବାସ୍ନା ଥାଏ ଅନ୍ୟ ଦିନେ ତାର ଆସିବନି।
ସେ ଯୋଉ ହଳଦୀ ପତ୍ର।
ହଁ। କିନ୍ତୁ ସେଇ ହଳଦୀ ପତ୍ର ସେଇ ପୁଁ ପୁଁ ପୁ ମାନେ ପୁର୍ ପୁର ସେଇ ଟାଇପ୍। ଇପର ସବୁ ଜିନିଷ ସେଇ ଜିନିଷ ସେଇ କପୁର ମରିଚ ପକେଇକି କର କିନ୍ତୁ ତାର ଆସିବନି।
ଅଲ୍ ଅଲଗା ଦିନରେ କଲେ ତାର ଗୋଟେ ମାନେ ସେଇ ଭାଇବ୍ ଟା ଆସିବନି।
ସେଇଥିରେ ଠାକୁରଙ୍କର ଗୋଟେ ଥାଏ ଠାକୁର ପଢୁଆ ହେବେ ମାନେ ସେଇପ। କୁନ୍ତୁ କି ଯେମିତି କହନ୍ତି ଆମ ଆଗଶିର ମାସରେ ମା ଲକ୍ଷ୍ମୀ ସମସ୍ତଙ୍କ ଘର ବୁଲି ଆସୁଛନ୍ତି ତେଣୁକରି ଆମେ। ସମସ୍ତେ ପରିଷ୍କାର ପରିଚ୍ଛନ୍ନ ସେମିତି ଅଷ୍ଟମୀ ଦୋଳିରେୋଇ ସେ କ କି। କୌଣସି ଦେବାଦେବୀଙ୍କର ଗୋଟେ ଆଶୀର୍ବାଦ ଥାଏ ସେ ଜିନିଷ ଟା ମାନେ ତାର ଅଲଗା ବାସ୍ନା ଅସେ। ସେ ପୋଡପିଠା ଯଦି କାିକିମେ ଘରେଖି ଦେଇଥିବ ତାର ବାସ୍ନା ଟାଣିବ ଘରେ ପୋଡପିା କଉଠି ଅଛି। ସେ ନିଶ୍ଚୟ ବାସ୍ନା ଆସୁଛି। କିନ୍ତୁ ଅନ୍ୟ ଦିନ ଆମେ ବି କରିଛୁ ଅନ୍ୟ ଦିନେ ଆମେ କରିୁଛୁ ସେଇ ପୋଡ ପିଠା ଆଜି ଖାଇବାକୁ ମନ ହେଲା କରିଦେବା। କିନ୍ତୁ ସେ ଦୋଳି ସ୍ମେଲ ରେ ଆସିବନି ସେ କେବେ ଅଷ୍ଟମୀ ଏଣ୍ଠୁି ତମେ କର। ଆଠ ଦିନ ପରେ ଚାରି ଆଠ ଦିନ କର କିନ୍ତୁ ଘରକୁ ବିଦେଶରେ ରହିଛନ୍ତି ଘରେ ଆସିଲେ ସେମାନେ ସେମାନେ ଚାହୁଁଛନ୍ତି କରିବା। ତାଙ୍କ ପାଇଁ କିନ୍ତୁ ଅଷ୍ଟମୀ ହେଣ୍ଡୁରିଆ ସାଧ୍ୟରେ ସେ ହେଣ୍ଡୁରିଆ ଆଉ ହବନି।
ହୁଁ।
ଜମା ବୋଲିନ। ତ କେବେ ଟେଷ୍ଟ କର ଦେଖ ଜାଣିବ ଆମେ ଏଇ ସାଧାରଣ କ୍ଷୀର କଦେଇ ଦାଡିରେ ଟିକେ ଠାକୁରଙ୍କ ଉଦେଶ୍ୟରେ ପଣା।
ଆଉ ଯୋଉ ପଣା କଦଳୀ କଦଳୀ କଦଳୀ କରିକି ଯୋଉ। କରୁ ସେଇଟା ଭଲ ଲାଗେ କିନ୍ତୁ ତମେ ନର୍ମାଲ ଯଦି। କରିକି ଖାଇବ ସେ ଫ୍ରୁଟଟ ଟାଇପ ର।
ହୁଁ ସବ ବନି ଆମର ଏଇ ଯଉ ମହା। ଆମର ଯୋଉ ମହାବିଶୁପ ସେମିତି ଓଡିଆ ନୂଆ ବର୍ଷ ରହୁଛି ଆମେ। ସେତିକି ଯୋଉ ପଣା ଟା କରୁଛି ଠାକୁରଙ୍କ ଉଦ୍ଦେଶ୍ୟରେ ଠିକ ପଣା ଟା। ସେ ନାଚ।
ସେଟ ମଜା ଆସିବ।
ଆସୁନି କେବେ ବି ସାଧାରଣ ଯେ ଆମେ ଆଉ ସବୁ ଲୋକ ଆମେୁ ସବୁ ଶ୍ରେଣୀରେ ସମାଜରେ। ସବୁ ସେୁ ସବୁ ପ୍ରକାର ଜିନିଷ ୟୁଜ୍ କରିପାରୁଛନ୍ତି। ବିଭିନ୍ନ ପ୍ରକାର ପଣାାରେ ପଡିବ କେତେ ଭେରାଇଟି ଜିନିଷ ଯିଏ ଯୋଉ ଟାଇପ ର ଜିନିଷ। ପକେଇିଲଲେ ଖାଲି ଆମେ। କିନ୍ତୁ ସେତେବେଳେ ଆମର ଖାଲି ନର୍ମାଲ ବେଲରେ କରିଦଉଥିଲେ ପଣା ଛତୁଆ ଗୁଣ୍ଡ ଟିକେ ଦେଉଥିଲେ ଗହମ ଗୁଣ୍ଡ ଟିକେ ଦେଉଥିଲେ। ଏମିତି କରିକି ନର୍ମାଲ ମାନେ ସବୁ ସେନୁ। ହଁ ସେମାନେ ମାନେ ସବୁ ଶ୍ରେଣୀ ଲୋକ ପାଇଁ ଯୋଉଟା ମାନେ ମିଳିପାରୁଥିବାର ସୁବିଧା ସେଇ ଜିନିଷ ଟା କରିଦେ ସେମାନେ କଥା ତାର ଗୋଟେ ବାସ୍ନା ରହୁଛି। ଥିଲା କିନ୍ତୁ ଏଇ ସେଇ ଜିନିଷ ସେଏମ ଜିନିଷ ସେଏମ ଇଏ ରହିଲେ। ତାର ଆସିବେନି କିନ୍ତୁ ଯେ ପରପର ଟାଇମ ରେ ଓଡିଆଙ୍କର ଗୋଟେ ପର୍ବ ହଉଛି ଓଡିଶାଙ୍କର ଗୋଟେ ଧର୍ମୀୟ ଭାବନା ଅଛି ତାଙ୍କ ମନରେ ଗୋଟେ ଠାବ ମାନେ ଅଛି ବିଶ୍ୱାସ ଛି ଏଇଟା ଯେ ଆମର ସେଇ ବିଶ୍ୱ ଆ ସେଇ ବିଶ୍ୱାସ ରେ ମୂଳରୁ ହିଁ ତାଙ୍କର ବିଶ୍ୱଵାସରୁ ସେ ଜିନିଷଟା ତାଙ୍କୁ ସେଇଟା ମାନେ ତାର ଆସେ ଏମିତି ଗୋଟେ ଚାଲିଛି ଆମର ତଅ ଆ ତମ ତମ ହଁ ଏପଟ ପାଣି ତ ବର୍ଷା ଫର୍ଷା ଉଠିଲାଣି ଆମ ପଟେ
ଏପଟେ ଆସିନି ଖରା ବର୍ତ୍ତମାନ ସୁଧା ଠିକ ଠାକ ପାଗ ଅଛି।
ତଅଂଅଂ ଆଉ ହଁ ହଉ ମାନେ ମାନେ ବର୍ଷେ ବର୍ ମାନେ ମ ଏଇଟା ଆସିକି ବା ଆଷାଢା ଯାଇକି ଶ୍ରାବଣ ପଶିଥାନ୍ତା ଏଇ ମାସଟା
ଏ ଦିନରେ ବର୍ଷା ହେବା କଥା
ହଁ ଆମର ଏଇଟା ଠାକୁରଙ୍କର କାଲି ଯୋଉ ଆସୁଛି ଜଗନ୍ନାଥଙ୍କର ଆମର ସ୍ନାନ ପୂର୍ଣ୍ଣିମା ଆସୁଛି ହେଲେ କଣ କରାଯିବ ସ୍ନାନ ପୂର୍ଣିମା ଆସୁଛି ଏତେବେଳକୁ ଆମର ହେଇ ଶ୍ରାବଣ ମାସ ହେଇସାରନ୍ତାଣି ହେଲେ କଣ ଭ ଆଷାଢ ମାସେ ଲାଷ୍ଟ ଟାଇମି ହେଇଯାନ୍ତା ଏଇ ତ ବର୍ତନ ଦୋ ମାସୀ ପାଇଁ ଟା ଆଷା ଆଷାଢଟା ଯିବା ଉପରେ ହେଇସାରିନ୍ତା କିନ୍ତୁ ଦେଖିଲା ବକୁ ବର୍ଷା ନାହିଁ ଏଇଟା ହଉଛି ବର୍ଷାର ଦିନ ହଉଛି ଆାଢ ସାଡ଼ ଶ୍ରାବଣ
ଶ୍ରାବଣ ମାସ ଏଇ ଦିଟାରେ ବେଶୀ ବର୍ଷା ନାହି।
ସା ଦୋଳି ପରେ ପରେ ମୌସୁମୀ ଏକ ମୌସୁମୀ ତ ଚାଲି ଆସେ ଏ ଦୁଇରେ ବି ବର୍ଷା ବି ଏଇ ଦ ଟାଇମ ଟା
ଅନେଇଙ୍କପାଇଁ ଟିକେ ବର୍ଷା ଟା ଲେଟ୍ ମାନେ କୋଉ
ଆସ
ତାହେଲେ ହେଇଯଥିବା କଥାି ବର୍ଷା ନହଲେ ବି ଚାଷ ବାସ ବି ହେଇପାରିବ।
ହଁ।
ସମସ୍ତେ ପ୍ରାୟ ସବୁ ବିଲ ବାଡି କାମ ବର୍ତମାନ ଷ୍ଟାର୍ଟ
ହୁଁ ଆମର ଆଡେ। ଆମ ପଟେ ବର୍ଷା ହେଇଥିଲା ସେଇ ଦୋଳି ଫାଷ୍ଟ ଦିନ ହେଇଥିଲା ଲୋ
ସମସ୍ତେ ଆମର ବି ହେଇଥିଲା ତାପରେ ଆଉ କିଛି ତଳି ପକେଇ ଦେଇଉଛି ତଳି ଟା ବଞ୍ଚିବ
ହଁ ପାଣି ମଡେଇ ଦଉଛନ୍ତି ତ ପାଣି ମଡେଇ ଦେଇଛନ୍ତି ହେଲେ ଆଉ କଣ ଖାଲି ଚାଷୀ ମୁୁଣ୍ଡ ବାଡଉଛନ୍ତି ଆଉ।
ନଈନାଳା ସେଠାରେ ପାଣି ଆଉ ଯାହା ବିଲ ଗୁଡ଼ା ସେ ପାଖାପାଖି କରିଥିବ
ହୁଁ ନା ଆମର ଏଇ ଫଟ ଆମର ଏପଟେ ନ ଟା
କେଣ୍ଡାଳାଯଦି ଏଇଟା ଆଚଛା ହଁ
ନା ନା ଏଇନଁ ଛାଡିବେନି ନା ଏଇଟା କେନାଲ ର ମାନେ ସେମାନେ ଛାଡିବେ ଅନ୍ୟ ଟାଇମ ମୁଗ ଟାଇମ। ସେ ଟାଇମ ରେ ସେମାନେ ଛାଡିବେ, ବର୍ଷା ସେ ଟାଇମ ରେ ଆଉନେ ହଁ ଏଇଟା ସେମାନେ ବର୍ଷା ଟାକୁ ଧରି ରଖିବେ ବର୍ଷା ଟା ହେଲେ ସିନା ସେମାନେ ପାଣି ଟାକୁ ରଖିବେ ବର୍ଷା ତ ନାହିଁ ଆଉ ସେ କଣ କରିବ ଖରା ଯାଇଛି ବର୍ଷା ଆସିଛି ହେଲେ ବର୍ଷାର ଫାଷ୍ଟ ଆଗମନ ହେଲେ ବର୍ଷା ଆଗମନ କଲେ ମୌସୁମୀ ଚାଲି ଆସିଲେ କଣ ହବ। ଆଉ ଏବ ବର୍ଷ ତ କୋହୁଛନ୍ତି ହେଇପାରେ।
ମୁଁ ଆଉ କେବେ ଫୋନ୍ କରିବି ଆଉ।
ଆଉ ତମଁ ଆଉ ତମ ହଁ ଆପଣ ପଟୁ ଆପଣ କରନ୍ତୁ। ହ